ହ୍ୟାଲୋ ଶୁଭସନ୍ଧ୍ୟା।
ଶୁଭ ସନ୍ଧ୍ୟା ଆପଣଙ୍କୁ ବି କଣ କରୁଛନ୍ତି?
ଏମିତି ବୁଲୁଚି ବାହାରେ।
ଓ ଆଉ କଣ କରିଲେ ଆଜି ଦିନ ସାରା?
ହଁ ଦିନ ସାରା ମୁଁ ଆଜି ଉଠିବି ସକାଳେ କିଛି ସମୟ ପାଇଁ ମୁଁ ଗରମ ପାଣି ପିଏ। ବସିଲି ଗରମ ପାଣି ପିଇଲି। ତାପରେ ବ୍ରସ୍ ବ୍ରସ୍ କଲି, ଫେର ଗାଧେଇଲି। ତାପରେ କିଛି ସମୟ ପୂଜା ବି କଲି। ତାପରେ ମୁଁ ପାଠ କରିବାକୁ ଗଲି।
ଆଚ୍ଛା।
ଆପଣ କଣ କଲେ?
ମୋର ବି ସେମିତି ହିଁ। ଉଠିଲି ଗାଧୁଆ ବ୍ରଶ କରିବା ସରେଇକି ପୁଣି ଖାଇକି ମୋ ପାଠାଗାରାକୁ ପଳେଇ ଆସିଲି।
ହଁ ହଁ ହଁ ହଁ।
ଆଉ ଏବେ କଁ କରୁଛନ୍ତି?
ମୁଁ ଏବେ ଖେଳ ପଡିଆରେ ଅଛି, ଆପଣ କଁ କରୁଛନ୍ତି?
ମୁଁ ଖେଳ ପଡିଆରେ ତ ନାଇଁ ତା ପାଖରେ ହିଁ ଅଛି।
ଓଁ ହଁ ହଁ ହଁ ଆଉ ଭଲ ଅଛନ୍ତି ଆପଣ?
ଆପଣ ଭଲ ଅଛନ୍ତି ତ?
ହଁ ମୁଁ ଭଲ ଅଛି, ଆପଣଙ୍କ ପରିବାରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ହୁଁ ହୁଁ ହୁଁ। ଆଉ ଆପଣ କଣ କରନ୍ତି?
ମୁଁ ପାଠ ହିଁ ପଢେ ଏବେ ସରକାରୀ ଚାକିରି ପାଇଁ। ତ ଆପଣ କହିଲେ ଖେଳ ପଡିଆରେ ଅଛନ୍ତି ଖେଳ ପଡିଆରେ କଣ ଖେଳନ୍ତି ନା ଏମିତି ବୁଲିବାକୁ ଯାଇଥାନ୍ତି?
ନାଇଁ କିଛି ଇଭିନିଂ ସନ୍ଧ୍ୟାରେ କିଛି ୱାର୍କ କଲେ ଦେହ ପାଇଁ ତ ବୋଲି ମୁଁ ଜାଣି ଜାଣିଛି। ତ ମୁଁ କିଛି ସମୟ ଚାଲେ ଏସବୁ କରେ ଚାଲ ବୁଲା କଲେ ଭଲ ଲାଗେ।
ଓହୋ ହେଲେ ଆପଣ ଆପଣଙ୍କର ଶରୀର ପ୍ରତି ଜାଗ୍ରତ କରନ୍ତି।
ହଁ ହଁ ଆପଣ କିଛି ଅଗା ବିଷୟରେ ଜାଣିଛନ୍ତି କି ଯୋଡା ମାନେ ଶୁଭ ସକାଳରେ ଯୋଉ ଆପଣ କରିପାରେ
ହଁ ଜାଣିଛି ଯୋଉଟା କି ନର୍ମାଲି ଆମର ଜୋ ପ୍ରାଣାୟାମ ରହୁଛି। ଯଉଡା କି ଆମେ ଯୋଉ ଦୀର୍ଘ ଶ୍ଵାସ ନଉଛେ ନିଶ୍ଵାସ ପ୍ରଶ୍ଵାସ ନେବା ଆମେ ନର୍ମାଲି ନିଶ୍ଵାସ ପ୍ରସ୍ୱାସଠୁ ଯୋଉ ପ୍ରାଣାୟାମ ରହୁଛି ସେଟା ଟିକେ ଅଧିକ ସମୟ ନେଇଥାଏ ଯୋଉଟା କି ଆମର ଆମର ଯୋଉ ହୃଦୟକୁ ଆଉ ଫୁସଫୁସ୍ କୁ ରକ୍ତ ସଞ୍ଚାଳନା ରେ ରକ୍ତ ତେଜ କରିବାରେ ସହାୟତା କରିଥାଏ। ସେ ପ୍ରାଣାୟାମ କେତେଟା ରହୁଛି କପାଳ ଭାତି ପ୍ରାଣାୟାମ ଆଉ ରହୁଛି ପଦ୍ମାସନରେ କରିବାଟା ସବୁଠୁ ଭଲ ରହୁଛି ଆଉ ତା ପରେ ସେଇଟା ପ୍ରାଣାୟାମ ସରିଲା ପରେ ଜଗ ରହୁଛି କେତେଟା ଯୋଉଟା କି ସୂର୍ଯ୍ୟ ନମସ୍କାର ରହୁଛି ଆଉ ତାପରେ ଆମର ଶୀର୍ଷାସନ ମଛି ଆସନ ରହୁଛି ଆଉ ସବୁ ଯୋଉଟା ବି କରିବେ ଆପଣ ସବୁ ସବୁ ଯାକ ସରେଇଲା ପରେ ସବାସନ ରେ ରହି ସହିଯିବେ ତ ସେଇଟା ଆମର ଯୋଉ ଶରୀରକୁ ପୁରା ରିଲାକ୍ସ କରିଥାଏ।
ଓ ହୋ ହଁ।
ତ ଆପଣ କଣ କରୁଛନ୍ତି ଯଗ?
ନା ମୁଁ ୟୋଗା କିଛି କରୁନି ମୁଁ ଆପଣଙ୍କରୁ ଜାଣିବା ପାଇଁ ଚାହୁଁଥିଲି
ହଁ ହଁ।
କି ୟୋଗା ବି ଜାଣିବା ପାଇଁ ଚାହୁଁଛି କିଛି କହିପାରିବେ କି ଆଉ କିଛି ଆଉ କିଛି ଜାଣିଛନ୍ତି?
ନାଇଁ ଏତିକ ଆପଣ କରିବେ ନା ତ ଆମ ଆଉ ଯଦି ଆପଣ କୌଣସି ପ୍ରକାର ଏମିତି କାର୍ଯ୍ୟ ପାଇଁ ବୋଲିକରି ଯାହୁଛନ୍ତି ମାନେ ଏବେ ଅଧିକ ଶରୀର ଏବେ ଦେଖ ପଲିସ୍ ପଲିସ୍ ଯଦି ହଉଛନ୍ତି ତା ପାଇଁ ଟିକେ ଅଧିକ କଣ ଦରକାର ଉଛି ଏ ସବୁ ଜାଗ ହେଲେ ସେଥିପାଇଁ ବୋଲିକିରି ଆପଣ ଦୌଡ କରୁଥିବେ ଆଉ ଲଙ୍ଗ ଜମ୍ପ ହାଇ ଜମ୍ପ ଏସବୁ ଏଗୁଡା କରୁଥିବେ ତ ସେଥିପାଇଁ ବା ଲ ସେଥିପାଇଁ ଏପି ଏତିକ ହିଁ ପରଫେକ୍ଟ ରହିଯିବ ଆଉ ଶରୀର ସୁସ୍ଥ ପାଇଁ ନମାଲ ଦୈିନିକ୍ ଦେ ଆଣଙ୍କ ଜୀବନରେ ଆପଣ କୁଆଡେ ଯାଉଥିବେ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବେ ତ ଏତିକ ଯଦି କରିଦେବେ ତ ଆପଣଙ୍କୁ ନର୍ମାଲ ରୁଟିନ ରୁ
ହୁଁ।
ହେଇଯିବ ଏତିକ ଭଲ ହେଇଯିବ ଆପଣଙ୍କ ଶରୀର ହଁ ଏଇଟା ଗୋଟେ କୋଡିଏ ଆ କୋଡିଏ ମିନିଟ ଟେ ଆଉ ଅଧଘଣ୍ଟାଏ ଏମିତିରେ ଗୋଟେ ଭଲ ରହିବ ଶରୀର
ହୁଁ। ଆପଣ ଦୌଡ଼ ଦୌଡ଼ଗୁରା କରନ୍ତି
ହଁ କରେ କରେ ଏବେ କିଛି ଦିନ ହେଲା ଛାଡି ଦେଇଛି ମର ଶରୀର ଟିକେ ଅସୁସ୍ଥ ରହିବାରୁ
ଆଚ୍ଛା ଆଚ୍ଛା। ଆଉ କଣ କୁହନ୍ତୁ?
ଆ ଆପଣ ଏବେ କଣ ଖାଇଲେ?
ହଁ ମୁଁ ଖାଇଥିଲି କରଡ଼ କରଡ଼ା ଆଳୁ ତରକାରୀ ଆଉ ଭାତ।
ଆପଣ ବନେଇଥିଲେ ନା କି ଆପଣଙ୍କ ମା ବନେଇଥିଲେ?
ମୋ ମା ବନେଇଥିଲେ ଏସବୁ।
ଆପଣଙ୍କୁ ଜଣା କରଡ଼ ବିଷୟରେ? କରଡ଼ ମୁଁ ଶୁଣିଥିଲି ବହୁତ ସ୍ଵାଦିଷ୍ଟ ଲାଗେ।
ହଁ ବହୁତ ସ୍ଵାଦିଷ୍ଟ ସେଟା ସେ ଗୋଟେ ବାଉଁଶ ଗଛରୁ ହୁଏ। ଯୋଉଟା କି ସେଟାକୁ ଛୋଟ ଛୋଟ କରି କାଟିକି ବେପାର କରାଯାଏ। ତ ସେଇଟାକୁ ଆପଣ ଭଜା ବି କରିପାରିବେ ତରକାରୀ ବି କରିପାରିବେ।
ହଁ ମୋ ମୋ ମା ଥରେ ଏମିତି କରଡ଼ ବନେଇଥିଲେ ଯୋଉଟା କି ମତେ ଖାଇବାକୁ ବହୁତ ଭଲ ଲାଗିଥିଲା ଏବେ ଦୁଇ ବର୍ଷ ହେଲା ମୁଁ ଆଉ ସେ ଖାଇନି ସେ କରଡ଼।
ହ ମୁଁ ଆପଣଙ୍କୁ କେବେ ବନେଇକି ଦେଇଦେବି ଆପଣ ଖାଇବେ।
ହଁ ହଁ ହଉ ନିଶ୍ଚିନ୍ତ ଭାବରେ ଆଣିଏ।
ହଉ ହଉ ଠିକ ଅଛି। ଆଉ କଣ କୁହନ୍ତୁ? ହଁ
ଆପଣ ଯଉ କାଲି ସ୍ନାନ ପୂର୍ଣ୍ଣିମା ଥିଲା ଜାଣିଚନ୍ତି?
ହଁ ଜାଣିଚି।
ସେ ସେଇଟାରେ କୁହନ୍ତି ଜେଷ୍ଠ ପୂର୍ଣ୍ଣିମା ଯେ ଘରର ଜ୍ୟେଷ୍ଠ କୁ ପୂଜା କରାଯାଏ। ମାନେ ଯିଏ ବି ଆମର ବରିଷ୍ଠ ଥିବେ ଘରେ ତାଙ୍କୁ ପୂଜା କରାଯାଏ ତ ଆପଣ ଏମିତି କଣ କରିଥିଲେ କି ମାନେ ପୂଜା ଆପଣଙ୍କ ଘରେ ଏମିତି କିଛି ହେଇଥିଲା?
ଆମ ଏ ଆମ କୂଳରେ ଏ ସବୁ ନାହିଁ। କେତେ ଜଣଙ୍କ କୂ ଳ ରେ ଥାଏ ଏ ସବୁ କରିବା ପାଇଁ। ତ ଝିଅ ହଉ କିମ୍ବା ପୁଅ ହଉ ଯଦି ଜ୍ୟେଷ୍ଠ ହେଇଥାଏ ତ ତାକୁ ପୂଜା କରା ମାନେ ପୂଜା କରନ୍ତି ଅ ଚକୁଳି ପିଠା ପିଠା ଏମିତି ସବୁ ମାନେ ଖିରି ଏସବୁ କରିକି ଅ ମାନେ ଝିଅ ଏଠି ମାନେ ସବୁ ଅଳତା ନୂଆ ଡ୍ରେସ୍ ସବୁ ପିନ୍ଧିକି କରାନ୍ତି। ଆଉ ଯଦି ପୁଅ ହେଇଥିବ ତା ପାଇଁ ବି ନୂଆ ଡ୍ରେସ ସବୁ କରିକି ପୂଜା କରନ୍ତି ଆଉ।
ଓ ଏମିତି ତାହେଲେ କରୁଚନ୍ତି?
ହୁଁ।
ଏ ଏମ ମୁଁ ଜାଣିନି ଆପଣ ଏବେ ଏମିତି କରିବାର କେବେ ଦେଖିଛନ୍ତି କି?
ମୁଁ ଦେଖିଚି ଏ ଆମ କୂଳରେ ନାହିଁ ଏସବୁ।
ହଁ ହଁ।
ହୁଁ। ଜଗନ୍ନାଥ ବି ଆପଣ ଜଗନ୍ନାଥ ମନ୍ଦିର ଯାଇଚନ୍ତି କେବେ?
ହଁ ଯାଇଚି।
ଆପଣ ତ ଜାଣିଥିବେ ଦେବସ୍ନାନ
ହଁ ଦେବସ୍ନାନ ପୂର୍ଣ୍ଣିମା ହଁ ହଁ ମାନେ ସେଇଟା ହିଁ ସ୍ନାନ ପୂର୍ଣ୍ଣିମା ଯୋଉଟା କି ପ୍ରସିଦ୍ଧ ହୋଇଚି ଜଗନ୍ନାଥଙ୍କର ଦେବ ସ୍ନାନ ପୂର୍ଣ୍ଣିମା ରୁହେ। ତାଙ୍କୁ ଠାକୁର ଏଇ ଦିନ ବାହାରକୁ ବାହାରିକି ଗା ଧାନ ଗାଧାନ୍ତି କ୍ଷୀର ପାଣି ଆଉ ଅତର ଏସବୁ ମିଶେଇକି।
ହୁଁ।
ଆଉ ତାପରେ ଠାକୁରଙ୍କୁ ଦେବସ୍ନାନ ପୂର୍ଣ୍ଣିମା ପରେ ଠାକୁରଙ୍କୁ ଆଉ ତାଙ୍କ ଭାଇ ଆଉ ଭଉଣୀ ସୁଭଦ୍ରାଙ୍କୁ ଦେବୀ ସୁଭଦ୍ରା ଆଉ ତାଙ୍କ ଭାଇ ବଳଭଦ୍ରଙ୍କୁ ଜର ହେଇଯାଇଥାଏ। ଯୋଉଥିପାଇ କି ତାଙ୍କେ ନଅ ଦିନ କି ଏମିତି ରଥଯାତ୍ରା ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମନ୍ ଦିଆ ଯାଇଥାଏ। ତାପରେ ସେ କେ ଜରରେ ପଡି ଦୁର୍ବଳ ହୋଇଯିବାରୁ ତାଙ୍କୁ ରଥଯାତ୍ରା ପରେ ସେ ମାଉସୀ ମା ରଥଯାତ୍ରା ପାଇଁ ତାଙ୍କ ମାଉସୀ ମା ଘରକୁ ଯାଇଥାଆନ୍ତି।
ଆଛା ଆପଣ ରଥଯାତ୍ରାରେ କେବେ ପୁରୀ ଯାଇଛନ୍ତି?
ନା ରଥଯାତ୍ରା କୁ ତ କେବେ ଯାଇନି ନା ଏମିତି ଯୋଉ ସା ଧାରଣ ଦିନ ଗୁଡିକରେ ମୁଁ ଯାଇଛି ଦୁଇ ତିନି ଥର ଯାଇଛି ପୁରୀ।
ହୁଁ ହୁଁ। ଆଚ୍ଛା ପୋଡ ପିଠା କେବେ ଖାଇଛନ୍ତି?
ହଁ ପୋଡପିଠା ଖାଇଛି।
ହୁଁ ହୁଁ ହୁଁ।
ଆ ସେଇଟା ତ-ଅ-ଅ ରଜ ସମୟରେ ହୋଇଥାଏ ତ ମୁଁ ଖାଇଛି।
ହୁଁ ହୁଁ ହୁଁ ହୁଁ ହୁଁ। ଆପଣଙ୍କୁ ଭଲ ଲାଗେ?
ହଁ ପୋଡପିଠା ମୋର ମୋର ସବୁଠୁ-ଉ-ଉ ଅଧିକ ପସନ୍ଦ କହିଲେ ଚଳେ।
ହୁଁ ହୁଁ।
ବନେଇନି କେବେ ମୋ ମା ବନେଇଛନ୍ତି ମୁଁ ଖାଇଛି।
ଆଚ୍ଛା।
ତ ଆପଣଙ୍କୁ କଣ ଖାଇବାରେ ପସନ୍ଦ?
ମତେ ବି ପୋଡପିଠା ଇଚ୍ଛା ଏସବୁ ଖା ମାନେ ପିଠାରେ ପୋଡପିଠା, ଇଡଲି ଆଉ-ଉ-ଉ ଚକୁଳି ଏସବୁ ଖାଇବାକୁ ଭଲ ଲାଗେ ମତେ।
ଆପ ଆପଣ ଏମିତି-ଇ-ଇ-ଇ ମାନେ ଖାଇବାରେ କଣ ପସନ୍ଦ କରନ୍ତି, ଯେଉଟାକି-ଇ-ଇ ତେଲ ଅଂଶ ଥିବା-ଆ-ଆ ପଦାର୍ଥ ଯୋଉଡା କି ଆଜିିକାଲି କୁହନ୍ତି ଯୋଉ ଜଙ୍କ ଫୁଡ ବୋଲି। ସେଇଟା ନା କି ଏମିତି ସାଧାରଣ ଖାଇବା ଯେମ୍
ନାଇଁ ସାଧାରଣ ଘରେ ଖାଇବା ପସନ୍ଦ କରେ ଯେମିତି କିି ଭାତ, ସନ୍ତୁଳା, ଭଜା ଆଉ-ଉ-ଉ ତର୍ ତରକାରୀ ଆଉ-ଉ ଘରେ ପିଠାପଣା ଯାହାବି ହୁଏ। ଘରର ଯାହାବି ମାନେ ପ୍ରସ୍ତୁତ କରାଯାଏ ନା ଦେହ ପାଇଁ ଭଲ ଲାଗେ। ରେ ବାହାରେ କେ କିଛି କିଛି ସମୟ ବାହାରେ ମୁଁ ବି ଖାଏ। ଯେତେବେଳେ ସାଙ୍ଗସାଥ୍ ଇ ମେଳ ହୁଏ ତ ଏମିତି ଖାଇବାକୁ ପଡେ ନା ସାଙ୍ଗସାଥ୍ ଯେ ମେଳରେ ମିଶିଲେ ହୁଁ ସେ
ଏରା ଯାଉଛନ୍ତି ବୋଲି କହୁଥିଲେ ତ ମୋତେ-ଏ-ଏ-ଏ -ସନ୍ଧ୍ୟାଏ ସମୟରେ ଆପଣଙ୍କୁ ଭୋକ ହଉଥିବ ମାନେ ଆମେ ଆମର ମଧ୍ୟାହ୍ନ ଭୋଜନଟା ଆମର-ଅ-ଅ ନର୍ମାଲି-ଇ-ଇ-ଇ
ହୁଁ।
ଆଉ ଘଣ୍ଟେ ଦୁଇଟା ଭିତରେ ହେଇଯାଇଥାଏ ତ ସନ୍ଧ୍ୟା ସମୟରେ ଯେମିତି ଛଅଟା ସାତଟା ଟାଇମରେ ହୋଇ ଥାଏ ତ ଆପଣ ସେ ଟାଇମ ରେ କିଛି ଖାଆନ୍ତି? ଉଁ-ଉ-ଉ-ଉ ଯୋଉଟା କି ଆପଣଙ୍କ ପସନ୍ଦ ଏମିତି କଣ?
ହୁଁ ମୁଁ ଛତୁଆ ଛତୁଆ ପ୍ରସ୍ତୁତ କରି ଘରୁ ଆଣିଥାଏ ତ ସେ ସବୁ ଖାଇଥାଏ କେବେ-ଏ-ଏ ଉ-ଉ ମାନେ ଫଳ ଆଇଟମ ଖାଇଥାଏ କେବେ ବିସ୍କୁିଟ ବି ଖାଏ। ଏସବୁ ଖାଇକି ଥାଏ ଆଉ କେବେ କେମିତି ସାଙ୍ଗସାଥି ଆସିଲେ
ଛତୁଆ ପ୍ରସ୍ତୁତ ଯୋଉ କରୁଛନ୍ତି କହିଲେ ସେଇୟା ନିଜେ ବନେଇଛନ୍ତି।
ହଁ।
ନିଜେ କଣ କଣ ପକେଇଛନ୍ତି କହିବେ କି ମୁଁ ବି ଭାବୁଛି ମତେ-ଏ ସନ୍ଧ୍ୟା ସମୟରେ ର ଅଧିକ ଭୋକ ହେଇଥାଏ ତ ମୁଁ ବନେଇବି ବୋଲି ଭାବୁଥିଲି ମୁଁ ଜାଣି ପାରିଲିନି ତା ପାଇଁ କଣ କଣ ସାମଗ୍ରୀ ଲାଗିବ
ଫାଷ୍ଟ ଆପଣ ଧୁବୁଜ ଆଣିବେ।
ହଁ।
ତାପରେ ଅ ଡ୍ରାଇ ଫ୍ରୁଟ ଯୋଉଟା କିି ବାଦାମ ଆ କାଜୁ ଆଲମନ୍ସ ଏସବୁ ଆଣିବେ ତାପରେ ଚଣା ଆପଣ ଯୋଉ ଚଣା ଜାଣିଛନ୍ତି ନା?
ଏଇ ଯୋଉ କଉଡା ଯୋଉ ସୁଲି ଚଣା?
ହଁ ସୁଲି ଚଣା ବି ଅଛି ହଁ। ଆପଣ ଯୋଉ ଚଣା ବି ପକେଇଲେ ହବ ଭୂଇଁ ଚଣା ବି ପକେଇଲେ ହବ ସେଇ ଚଣା ବି ପ କେଇଲେ ହବ ତାପରେ ବିସ୍କେଟ ମାରିଗୋଲ୍ଡ ବିସ୍କୁଟ ପ୍ୟାକେଟ ଟି ଏ ସବୁକୁୁ ଆପଣ ଗ୍ରାଇଣ୍ଡର ଦ୍ଵାରା ଉପରେ ଗୁଣ୍ଡ କରିଦେବେ। କିଛି ସମୟ ଭାଜିବେ ତାପରେ ଗ୍ରାଇଣ୍ଡର କରିକି ଗୁଣ୍ଡ କରିଦେବେ। ତାପରେ ଆପଣ ଚେଷ୍ଟା କରିବେ ସେ ସବୁ ଜିନିଷ ଯେତେବେଳେ ଗୁଣ୍ଡ ହେଇଗଲା ଗୋଟେ ଥାଳିରେ ନେଇକି ଆପଣ ନିଜ ହାତରେ ସବୁ ମିକ୍ସ କରିବେ ମିକ୍ସ କରିକି ସେ ସବୁ ରଖିବେ। ଆପଣ ଚିନି ଟୋଟାଲି ବି ତାନିରେ ପକେଇବେନି। କାହିଁକି ନା ଚିନି ଯେତେବେଳେ ଆଡ୍ କରୁଛନ୍ତି ତ ସେଇଟା ଖରାପ ହେଇପାରେ। କମ ଦିନରେ ତ ଚିନି ଆଡ କରିବେନି। ହଁ ତାପରେ ଆପଣ ସେ ସବୁ ଉ ଯେତେବେଳେ ଆପଣ ଖାଇଆାଉଥିବେ ତାହିଁ ଟିକେ ଅମୁଲ ଟିକେଡ କରିବେ ନହେଲେ ଆପଣ ଚାହୁଁଛନ୍ତି ଆପଣ କ୍ଷୀର କ୍ଷୀରରେ ଟିକେ ପ୍ରୋଟିନ ମିଳେ ଆପଣ ଯଦି ଚାହିଁବେ କ୍ଷୀର ବି ପକେଇ ମାନେ ଖାଇପାରିବେ। ଆପଣ ଚାହିଁ ଯଦି ଅମୁଲ ପକେଇ ପାରିବେ ଆପଣ ଚାହିଁ ଯଦି କ୍ଷୀର ବି ପକେଇ ପାରିବେ। ଯୋଡା ବି ଆପଣଙ୍କ ଇଚ୍ଛାରେ ଖାଇପାରିବେ ହଁ।
ହଁ ଧନ୍ୟବାଦ ଏଇଟା କହିଥିବାରୁ ଆପଣଙ୍କୁ।
ହୁଁ।
ଆପଣ ଆପଣଙ୍କ ଶରୀର ପ୍ରତି ସତେଜ ରୁହନ୍ତି ସବୁବେଳେ। ଯାହା ଜଣା ପଡିଲା ଆପଣଙ୍କ କଥାରୁ।
ହଁ।
ତ ଆପଣଙ୍କ ଘରେ ଆପଣଙ୍କ ଏସବୁରେ ସହାୟତା କିଏ କରିଥାଏ? ଆପଣଙ୍କ ମମି ନା ଆପଣଙ୍କ ଭଉଣୀ?
ମା। ମୋ ମା କରିଛନ୍ତି ମୋ ଭାଇ କରିଛନ୍ତି ମୋ ଭଉଣୀ କି ନାଇଁ ମୁଁ ନିଜେ ଏକା ଗୋଟେ।
ଓ ହୋ
ହଁ। ଆଉ ଆପଣ ଏବେ କଣ ପାଠ ପଢିବେ ନା କଣ କରିବେ ଏବେ? ସନ୍ଧ୍ୟାରେ?
ହଁ ଏବେ ଆଉ ଗୋଟେ ତିରିଶ ମିନିଟ ପରେ ମୁଁ ବି ଯିବି ପଢିବାକୁ ଏବେ ଖାଲି ଏମିତି ବିଶ୍ରାମ ପାଇଁ ବୋଲି ଟିକେ ବାହାର କୁ ଆସିଯାଇଛି।
ହୁଁ ହୁଁ ହୁଁ।